କଣ କରୁଛନ୍ତି?
ଏଇଠାକୁ ବସିଛି ଏବେ ଆଉ।
ହୁଁ ହୁଁ।
ଦୋକାନରୁୁ ଅସିଲି ଆଉ।
ବର୍ଷା ହଉଥିଲା କି ଆପଣଙ୍କର ଏବେ ଏପଟେ?
ହଁ ଏବେ ଚାଲିଛି ଟିକେ ଆସ୍ତେ ଆସ୍ତେ ଆଉ।
ଉୁଁ ହୁଁ ଆଉ ଆଜିର ଦିନ କେମିତି କଟିଲା?
ସେଇ କଲେଜ ଯାଆ ହେଇଥିଲା। କଲେଜରୁ ଆସିକି ଟିକେ ଖାଇ ପିଇକି ଶୁଆ ହେଇଥିଲା ଆଉ ଆପଣ କଣ କରୁଛନ୍ତି?
ମୁଁ ବର୍ତ୍ତମାନ ବର୍ଷା ଫିମ୍ପି ପଡୁଛି ମୁଁ ବାହାରେ ବୁଲୁଛି।
ଓହୋ।
ଆଉ ଭଲ ସବୁ?
ହଁ ଭଲ ସବୁ ଆଉ ଆଗକୁ କଣ ପର୍ବ ଆସୁଛି?
ଆଗକୁ ଆସୁଛି ରଥଯାତ୍ରା।
ଆଉ କଣ?
ଆଉ କଣ ମନେ ନାହିଁ ଆଉ।
ଆପଣ ସହର ପାଖରେ ଆପଣଙ୍କ ଗାଁ କୁ ଲାଗି ସହର କିଛି ଅଛି?
ହଁ ଅଛି।
ଉୁଁ ହୁଁ କେତକି କେତେ ଦୂର ହବ?
ଏଇ ଦୁଇ କିଲୋମିଟର।
ହୁଁ ହୁଁ। ଆପଣଙ୍କ ସହରରେ କଣ ପର୍ବ ହୁଏ ଭଲ?
ଆମର ଏଠି ଲଖି ପୂଜା ରଜ ଦଶହରା ଯାତ୍ରା ସବୁ ଭଲ ହୁଏ।
ହୁଁ ହୁଁ ଆଉ ରଜ କେମିତି ବିତିଲା ଏ ବର୍ଷ ଆପଣଙ୍କର?
ରଜ କଣ ଦୋଳି ଖେଳ ପିଠା ଖାଅ।
ଆଉ
ଏତିକି ଆଉ ଆଉ ଆପଣ ଆଡେ କଣ କଣ ପର୍ବ ହୁଏ?
ଆମର ଏପଟେ ଆମର ଏପ ଏପଟେ ଆମର ଏପଟେ ସବୁ କିିଛି ପର୍ବ ହୁଏ। ଏବେ ରଥଯାତ୍ରା ଆସୁଛି। ତ ରଥଯାତ୍ରା ବି ହବ। ରଥ ହବ ଆପଣ ରଥ ଆପଣ କେବେ ରଥ ଟାଣିଛନ୍ତି?
ନା କେବେ ଟାଣି ଦେଖି ଯାଇଛି ହେଲେ ଟାଣିନି ଆଉ।
ଉଁ ହୁଁ।
ଆଉ ଆପଣ ଟାଣିଚନ୍ତି?
ହଁ ମୁଁ କେବେ ଯାଇନି କିନ୍ତୁ ଆମର ପ୍ରୋବ୍ଲେମ ଥାଏ ବୋଲି ମୁଁ ଯାଏନି। ଟାଣିବା ପାଇଁ।
ଓହୋ। ଆଉ।
ଆଉ ଆପଣ ଆଜି କଣ ଖାଇଥିଲେ? ହଁ।
ଗୋଟେ ମିକ୍ସ ହେଇ ତରକାରୀ ହେଇଥିଲା ଆଉ ଭାତ ଏତିକି ଆଉ।
ଆଉ ରଜରେ କୁଆଡେ କୁଆଡେ ଯାଇଥିଲେ ବୁଲିବାକୁ?
ରଜରେ କୁଆଡେ ଯିବା ଆଉ। କୁଆଡେ ନାହିଁ ଆଉ ଆପଣ କୁଆଡେ ଯାଇଥିଲେ?
ମୁଁ ଆମ ଗାଁ ପାଖରେ ରଜ ମହୋତ୍ସବ ହଉଥିଲା ସେଠାକୁ ଯାଇଥିଲି।
ଓହୋ।
ଆଉ ଘରେ କି କି ପିଠା ପଣା ସବୁ ହେଇଥିଲା?
ଚକୁଳି ପିଠା ଆମର ଟିକେ ଅସୁବିଧା ହେଇଚି ତ ଆଣି ଦେଇ ଥିଲେ ପାଖଘର। ଚକୁଳି ପିଠା ହେତିକି ଆଉ।
ଉଁ ସାଇ ପଡିଶା ଲୋକ ଆଣି ଦେଇଥିଲେ ପିଠା।
ହୁଁ।
ଉଁ ହୁଁ।
ଆଉ ଭଲ ସବୁ ତାହେଲେ।
ଉଁ ଆଉ ଦୋଳ ପୂର୍ଣ୍ଣିମା ଆପଣଙ୍କ ଗାଁରେ ହୁଏ।
ହଁ ଦଳ ପୂର୍ଣିମା ହୁଏ ଦି ରାତି ଯାତ୍ରା ହୁଏ।
ଉଁ ହୁଁ ଆପଣଙ୍କୁ ଭଲ ଲାଗେ କେମିତି କଣ ହୁ
ପ୍ରସେସନ ଫାଷ୍ଟ ହୁଏ ଗୋଡ ବାଡି ଧରି ବହେ। ତାପରେ ହେଠୁ ନାଚ ହୁଏ ଆଉ।
ଉୁଁ ହୁଁ। ଆଉ ଅନ୍ୟ ଗାଁରେ ହେଲେ ବି ଆପଣ ଦେଖିବାକୁ ଯାଆନ୍ତି।
ହୁଁ ସେଇ ଯୋଉଠେ ରିଲେଟିଭସ୍ ଥିବେ ସେଇଠିକି। ଅଜା ଘର, ମାମୁଁ ଘର ସେଇଠିକି ଆଉ।
ହାଲୋ।
ହୁଁ।
ଉଁ।
ଆଉ ଆପଣ କୁଆଡେ କୁଆଡେ ଯାତ୍ରା ଦେଖି ଯାଆନ୍ତି? ମାନେ କିମି
ମୁଁ ଯାଏ ତଥାପି ସେଇ ଗାଁକୁ ପାଖ କୁ ଯୋଉ ସବୁ।
ଓହୋ ପାଖ ଗାଁ ଆଉ।
ହଁ।
ଓହୋ।
ହାଲୋ।
ହଁ।
ଆଉ ଆପଣଙ୍କ ଘରେ ଖେତେ ବଡ କେତେ ଲୋକ ଥିବେ?
ମୋ ଉପରେ ଜଣେ ଅଛନ୍ତି, ମୋ ତଳେ ଜଣେ ଅଛନ୍ତି।
ଉଁ ହୁଁ ଆଉ। ଅଛନ୍ତି ସେମିତି ଆଉ।
ଓହୋ।
ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମୋତେ ମ ତେ ମାଂସ ଭାତ ଏଇରା ଆଉ।
ଅଁ, ହଁ।
ଆଉ ଆପଣ ଏ ଚିକେନ୍ ଫିକେନ୍ ଖାଆନ୍ତି ନାଇଁ?
ନାଇଁ ନାଇଁ ମୁଁ ପୁରା ନିରାମାଂଷ ମଣିଷ।
ଓହୋ! ଛାଡି ଦେଇଛନ୍ତି?
ହଁ, ଆଉ ଆପଣଙ୍କୁ ବୁଲି ଯିବା କୁଆଡେ ଭଲ ଲାଗେ?
ବୁଲି ସେଇ ପାଖ ମାର୍କେଟ୍ ଆଡେ। ହେଇଗଲା ନଦୀ ଫଦୀ ହେଇଗଲା।
ଅଁ, ହଁ।
ଅପା ଘର ହେଇଗଲା।
ଅଁ, ହଁ। ଆଉ ଆପଣଙ୍କର ସେମିତି ମାନେ ଓଡିଶାରେ କଣ ଭଲ ପର୍ବ?
ଓଡ଼ିଶାରେ ଭଲ ପର୍ବ ହଉଚି ସେଇ ରାକ୍ଷୀ ପୂର୍ଣ୍ଣିମା, ରଜ ବହେ ପର୍ବ ଅଛି। ବାର ମାସରେ ତେର ପର୍ବ।
ଉଁ, ହୁଁ ଆପଣ କୋଉ କୋଉ ସବୁ ପାଳନ୍ତି?
ଆମେ ଆମେ ସେ ଆଗ ଯାତ୍ରା, ଦଶହରା, ଦୀପାବଳି ଏଇରା ଆଉ।
ଅଁ, ହଁ ଆପଣଙ୍କୁ କୋଉ ଫଳ ଖାଇବାକୁ ଭଲ ଲାଗେ?
ଫଳ ଭିତରେ ଡାଳିମ୍ବ, ଅଙ୍ଗୁର।
ଆଉ କଣ?
ଆଉ ସେଉ ଏତେ ଭଲ ଲାଗେନି କମଳା।
ମୁଁ ଏତେ ଫଳ ଫଳ ଖାଏନି।
ଓ ହୋ, ଆଉ ପନିପରିବା କଣ ଭଲ ଲାଗେ?
ପନିପରିବା ଆମର ଟମାଟୋ, ବାଇଗଣ, ଆଳୁ ଏଇସବୁ ଜିନିଷ ଖାଇବା ଭଲ ଲାଗେ ତା ବି ପୁଡା। ରନ୍ଧା ହେଇଥିଲେ ଏତେ ପସନ୍ଦ ଲାଗେନି।
ଆଉ ଛଣା?
ନା ଏତେ ଛଣା ଫଆଁ ଟମାଟୋକୁ ସବୁ ଟମାଟୋ ବାଇଗଣ ଯଦି ତେଲରେ ଛଣା ହେଇଥିବ ବୋଲି ତା ତା ସ୍ଵାଦ ଟା କିଛି ଅଲଗା।
ଓହୋ।
ହୁଁ।
ଯୋଉ ଆପଣ କ-କେଉଁ ଋତୁ ଟା ଭଲ ଲାଗେ ଶୀତ ନା ବର୍ଷା ନା ଖରା?
ମୋତେ ଭଲ ଲାଗେ ମାନେ ଶୀତ ପରେ ଯୋଉଟା ଆସିବ।
ଶୀତ ପରେ?
ହୁଁ, ନା ନାଇଁ ନାଇଁ ଶୀତ ହେଇ ନଥିବ, ଶୀତ ହେଇ ନଥିବ। ଏଇ ବର୍ଷା ଋତୁ, ଏଇ ବର୍ଷା ଋତୁ ଆଉ ସରି ସରି ଆସିଲା ଟାଇମ୍ ରେ।
ଓହୋ!
ହୁଁ, ହୁଁ। ଆପଣଙ୍କୁ ବିଲ ବାଡି କାମ କଣ ଜଣା ଅଛି?
ବିଲବାଡି, ଧାନ କଟା ଜଣା ଅଛି ଏତେ ପୁରା ତସ୍ ସଠିକ୍ ଭାବରେ ଜଣା ନାହିଁ ଆଉ।
ଅଁ, ହଁ। ତଥାବି ଆପଣ କଣ କଣ କରିପାରିବେ? ବିଲ ଉପରେ କାମ ଉଁ,?
ତଥାପି ବିଲକୁ ଭାତ ନେଇ ଦେବା ସେଇରା ଆଉ।
ଉଁ, ହୁଁ, ବିଲାକୁ ଭାତ ନେଇଥିବ। ତଳି ରୁଇବା, ଧାନ କଟା ସେ ତଳି ବଛା।
ଧାନ କଟା ବେଳେ ବେଳେ
ଉଂଁହ୍ନୁ
ଆମେ ତ ଯେହେତୁ ସ୍କୁଲ ପଳଉ କଲେଜ ଡେଲି ଆଉ କାଟିବୁ କି ବେଳେ ଅଧେ
ଉଂହଁ ଆଉ କଣ କହିଲେ?
କହିଲେ ଏବେ ବର୍ଷା ଦିନ ହେଲେଣିି ଏବେ ପୁଣି ଧାନ ପାଇଁ ଇଏ କରାବ ନା।
ହଁ
ଓହ କୁହ ଆପଣ।
ଆଉ ଆପଣଙ୍କ କୋଉ କୋଉ କାମ ଟା କରିବା ପାଇଁ ବହୁତ ଭଲ ଲାଗେ?
ମତେ ସେଇ ବୁଲିବା ପାଇଁ ମୋବାଇଲ ଦେଖିବା ପାଇଁ।
ଉ ସାଙ୍ଗସାଥିଙ୍କ ସାଙ୍ଗେ ମିଶିକି ବିଭିନ୍ନ ଜାଗା ବୁଲାବୁଲି କରିବା ପାଇଁ।
ହୁଁ ସେଇ ତ ଆଉ ସାଙ୍ଗସାଥି ସହିତ ବୁଲିଲେ
ହୁଁ ହୁଁ, ଆଉ ରୋଷେଇ କଣ କରି ଜାଣିଛନ୍ତି ଆପଣ?
ରୋଷେଇ କେବଳ ଚାହା ହେତିକି।
ଆ କୀ ଜାଣିନାହାନ୍ତି?
ନା ଆପଣର କେତେଟା ଭଳିଆ ସାଙ୍ଗ ଅଛନ୍ତି?
ସାଙ୍ଗ
ହଁ
ମାନେ ବନ୍ଧୁ
ହଁ ମିତ୍ର
ବନ୍ଧୁ କହିବା ବଳେ ବହୁତ ଅଛନ୍ତି କିନ୍ତୁ କାମ ଟାଇମ ରେ କେହି ଆସନ୍ତି, ଅସୁବିଧା ଟାଇମ ରେ କେହି ଆସନ୍ତିନି ଯିଏ ବି ଜଣେ ଜଣେ ଆସନ୍ତି ସେମାନେ ଆସନ୍ତି ଆଉ।
ଓହୋ, ସେଇମାନେ ହିଁ ପ୍ରକୃତ
ମାନେ ଶହେ ଜଣଙ୍କ ଭିତରୁ ଦଶ ଜଣ ଆସୁଥିବ ବୋଲେ
ହ ନବେ ଜଣ ଆସନ୍ତିନି ଆଉ।
ହୁଁ
ଓହୋ
ଆପଣଙ୍କ ଗ୍ରାମରେ କଣ ଭଲ ଜିନିଷ ପ୍ରସିଦ୍ଧ?
ପ୍ରସିଦ୍ଧ ଆମ ଗାଁରେ ଗୋଟେ ଜାଗାରେ ଝାଲମଟର ଦଉଛି ସେଇ
ହୁଁ ଓ ହ
ଉଁ
ଆଉ କଣ?
ଆପଣ ଗାଁରେ ଆପଣ ସନ୍ଧ୍ୟାବେଳେ କୁଆଡି ଯାଆନ୍ତି?
ମୁଁ ଆମ ସହରକୁ ଯାଏ ବୁଲିବା ପାଇଁ କିନ୍ତୁ ବା ଏତେ ଯିବାଆସିବା କରୁନି ସହର ଆଡେ। ହୁଂ
ଆପଣଙ୍କ ପାଖରେ କିଛି ବାଇପାସ୍ ବ୍ରିଜ୍
ଓହୋ ହଁ
ଆଉ କେତେ କୋଡିଏ ସେକେଣ୍ଡ ରହିଲା ନା?
ହଁ ସେସବୁ କହନ୍ତୁନି।
ବାଟେ
ମାନେ ତମ ପାଖରେ ଶବ୍ଦ ପ୍ରଦର୍ଶଣ କରୁଛନ୍ତି ଆସିକି କେହି ଜଣେ?
ହଁ ବା କଣ କରିବା ଆସିଥିବ ମୁଁ ଟିକେ ଦୂରକୁ ଦୂରକୁ ଯାଏ।
ସେମାନେ କିଛି ବୁଝିପାରିବେନି ଆପଣଙ୍କର ହେଇଗଲା ଆପଣ ସମାପ୍ତ କରିପାରନ୍ତି?